ତ ହାଲୋ ନମସ୍କାର୍।
ଆଉ କଣ କରୁଥିଲ ବନ୍ଧୁ?
ବନ୍ଧୁ ମୁଁ ଏଇ ଟିକେ ବ ଚଲାବୁଲା କରୁଥିଲି ଆଉ।
ଆଚ୍ଛା ଆଉ କଣ ଖାଇଥିଲ ଗାଧୁଆଳେ କଣ ଖାଇଥିଲ?
ଗାଧୁଆଳେ ଖାଇଥିଲି ଭାତ, ଡ଼ାଲି, କୋଳଥଡ଼ାଲି, ବୁଝିଲେ କି? କୋଳଥ ଆଣିଥିଲେ ବାପା ଟିକେ ଗୋଟେ ଆମର ଘର ପାଖରେ ଜଣେ ଚାଷ କରିଚନ୍ତି ସେଇଠି ତାଙ୍କର ଟିକେ ହୁଁ କୋଳଥ କରିଥିଲେ ଆମେ କିଣି ଦେଇଥିଲୁ ତାଙ୍କୁଠୁ କୋଡ଼ିଏ କେଜି ଆଉ। ଆଉ ସେଇ ଡ଼ାଲି ଟିକେ ହେଇ ଥିଲା ମା କରିଥିଲା ପେରେଇକି ଆଉ ଆଳୁ ଭର୍ତ୍ତା ଟିକେ ଭଜା ଟିକେ। ଆଉ ବାଇଗଣ ଆଣିଥିଲି ପରିବା ମାର୍କେଟ ଆଜି ଯାଇଥିଲି ଟିକେ ସକାଳେ। ଟିକେ ପରିବା କିଣିକି ଆଣିଲି।
ଆଚ୍ଛା।
ଆଜ୍ଞା।
ମୁଁ ସେଇ ଭାତ, ଡ଼ାଲି, ଭଜା, ଭର୍ତ୍ତା ହେଇଥିଲା ଘରେ। ଆଉ ମୁଁ ଯେମିତି ଦେଖିଲି ଏତିକି ହେଇଚି ମୁଁ ଆମ ବାଡ଼ିରେ ଶାଗ ଲଗା ହେଇଥିଲା। ଶାଗ ଆଉ ବାଇଗଣ ବି ଲଗା ହେଇଥିଲା। ଛୋଟ ଛୋଟ କଷି ବାଇଗଣ ହେଇଥିଲା କଷି ବାଇଗଣ ଆଇଁଲି। ଆଉ ପୋଡି଼ଦେଲି ପୋଡି଼ଦେଲି ପୋଡି଼ଦେଲା ପରେ ତାକୁ ରସୁଣ ଦଳି ଟିକେ ଶୋରିଷ ତେଲ ପକେଇଦେଲି ତାର ଟିକେ ମାନେ ସୁ ଅଲଗା ପକେଇଦେବାର ସୁଗନ୍ଧ ଟା ବାଛିବା ତା ଦେହରୁ ତାପରେ ଶାଗ କୁ ଚୁନ୍ ଚୁନ୍ କରି ଭାଜି ତା ଦେହରେ କଖାରୁ ପକେଇ ରସୁଣ ପକେଇ ଯୋଉ ଖଡା ଖଡା ଯୋଉ ଭଜା ହୁଏ ସେ ଭଳିଆ ଭଜା କରିଥିଲି ଏଇ ଭାତ ଡ଼ାଲି ଆଳୁ ଭର୍ତ୍ତା ଭ ହେଇଥିଲା ମୁଁ ଶାଗ ଆଉ ସେଟା ଯୋଉ କଣ ତ ବାଇଗଣ ଭର୍ତ୍ତା କଲି ଖାଇଲି ଆଉ। ହୁଁ ଆଉ ଏଇନା କଣ କାମ ଏଇନେ ଏଇନା କାମ କଣ ଚାଲିଚି?
ଏଇନା କାମ ଅଛି ବୋଲି କଣ କହିଲେ ଆମର ଯୋଉ ଏଠି ଗୋଟେ ଆସିଥିଲା ଗୋଟେ ଟେଣ୍ଡର୍ ଆସିଥିଲା ବୁଝିଲେ କି? ଆମ ଗାଁରେ
ଟେଣ୍ଡର୍ ମାନେ ଯୋଉ ଚିଠା ଚିଠା କାର୍ଯ୍ୟ।
ହଁ ସରକାରୀ କାର୍ଯ୍ୟ ଯୋଉ ଗାଁରେ ହୁଏ ଯୋଉ ଦୁଇ କିଲୋ ରାସ୍ତା ତିଆରି ହବ ବୁଝିଲେ କି ସେଇ ବାବଦରେ ଭା ଥିଲା ଆଉ ମୁଁ ମୋ ପତ୍ର ଦାଖଲ କରିଥିଲି ତ ମୋର ସେଇଟା ଆସିଲା ବୁଝିଲେ କି? ସେଟା ଆଇଚି କୋଡ଼ିଏ ଲକ୍ଷ ଟଙ୍କାର କାମ ଆସିଚି ଆଉ ସେଇ ଟିକେ ପଇସା ପତ୍ର ଅସୁବିଧା ହେଟୁ ମୁଁ ଟିକେ ବ୍ୟାଙ୍କ ରେ ଟିକେ ଯାଇ କଥାବାର୍ତ୍ତା ହେଇଥିଲି। ଟିକେ ଲୋନ୍ ବେଶୀ ଋଣ ବିଷୟରେ ଆଉ ସେ କହୁଛନ୍ତି ଆଠ ପର ଆଠ ପ୍ରତିଶତ ସୁଧ ହିସାବରେ ଆମକୁ ଦେବେ ପଇସା।
ଆଚ୍ଛା।
ତ ସେପଟୁ ଦଶ ଲକ୍ଷ ମୋ ପାଖରେ ଅ ଅଛି ଆଉ ଦଶ ଲକ୍ଷ ଟଙ୍କା ଦରକାର ସେଇଠୁ ଆମେ କରିକି ଆଉ କେମିତି କଣ ସେ କାମଟା ହବ ସେ ବିଷୟରେ ଟିକେ ଟିକେ ଚିନ୍ତାରେ ରହି
ଆଚ୍ଛା। ବ୍ୟାଙ୍କ୍ ରେ ଯୋଉ ବ୍ୟାଙ୍କ୍ ରେ ଯୋଉ ଋଣଟି ଯୋଉ କଥା ହେଲ। ଆ, ସେ ଯୋଉ ଆଟ ଆଠ ପରସେଣ୍ଟେ ଋଣ ଠି କିଛି ନାହିଁ। ଯଦି ଚିଠା କାମ କରିବ କି କୌଣସି କାର୍ଯ୍ୟରେ କାର୍ଯ୍ୟ ନିମ୍ନ ମାନର ହେଲା। କିମ୍ବା ଆମର ଯୋଉ ଯାନ୍ ନ୍ତ୍ରିକ ବିଭାଗରେ ଯୋଉ ଅଧିକାରୀଟି ରହିଲେ। ଯା ତାକୁ ଆମେ ଜେଇ ବୋଲି କଉ। ଯାନ୍ତ୍ରିକ ବିଭାଗର ଅ ଯେତେବେଳେ ଯାଞ୍ଚ କରିବେ ସେମାନେ ଯଦି ଆପଣଙ୍କ କାମକୁ ନିମ୍ନ ମାନର ପାଇବେ। କିମ୍ବା କୌଣସି ପ୍ରକାର ଅସୁବିଧା ହେଲା। ତାକୁ ସେମାନେ ଯୋଉଟା କି ଆମର ଯୋଉଟା ଆଗକୁ ସ୍ଥଗିତ କରି ରଖିଦେବି। ଯାହା ଯୋଉଟା କି ବ୍ୟା ବ୍ୟାଙ୍କ୍ ରେ ଆଠ ପ୍ରତିଶତ ଲୋନ୍ ଦବାକୁ ପଡ଼ିବ ଋଣର ସୁଧ।
ଆଜ୍ଞା, ଆଜ୍ଞା।
କରି ସେଇ ଦିଗ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ।
ନିଶ୍ଚିନ୍ତ ଆପଣ ଯୋଉ କଥା କହୁଚନ୍ତି ମୁଁ ସେ ବିଷୟରେ
ଆମେ ଯୋଉ ଛକରେ ଆମ ଆମର ଗୋଟେ ଦୋକାନ ଗୋଟେ ଅଛି ବୁଝିଲ କି ରଡ୍ ସିମେଣ୍ଟ ଦୋକାନ। ଆମ କତୁରୁ ନଉନ ଆମ ସ ସରେ କରେଇଦବୁ। ତୋମେ ଯୋଉ ଆମର ଯୋଉ ଅଛି ଯୋଉ ଡାଲମିଆ ସିମେଣ୍ଟ ତୋମେ କେତେରେ ଆଣୁଚ?
ଆମେ ଆଣିଥିଲୁ ଦୁଇଶହ କୋଡ଼ିଏ ଟଙ୍କା।
ଦୁଇଶହ କୋଡ଼ିଏ ଟଙ୍କା। ଦୁଇଶହ କୋଡ଼ିଏ ଟଙ୍କା ଯଦି ମୁଁ ତୋମକୁ ତିନିଶହ କୋଡ଼ିଏ ଟଙ୍କା, ତିନିଶହ କୋଡ଼ିଏ ଟଙ୍କା, ଯଦି ମୁଁ ତୋମକୁ ଦୁଇଶହ ଲେ ଦୁଇଶହ ଲବେରେ କରେଇ ଦେବି ବୁଝିଲ କି। ଦୁଇଶହ ଲବେରୁ ତିନିଶହରେ।
ଆଚ୍ଛା ଆପଣ ଗୋ, ହୁଁ କୁହନ୍ତୁ ନାଇଁ ମୁଁ କହୁଥିଲି ଆପଣ ଯଦି ଦୁଇଶହ ଲବେ ଟଙ୍କା ଆପଣ ଅଛି ମୁଁ ତ ଏ ବିଷୟରେ ଭଲସେ ଜାଣିିନଥିଲି ଆପଣଙ୍କ ଦୋକାନ ଅଛି। ଯାହା ହଉ ମୁଁ ଠିକ୍ ସମୟରେ ଆପଣଙ୍କୁ ଯୋଗାଯୋଗ କରିଚି ବୁଝିଲେ କି। ତେଣୁ ମୋର ଏପଣଙ୍କ ବନ୍ଧୁ ହିସାବରେ ଏତିକି ଅନୁରୋଧ ଯେ ଆମକୁ ଆପଣଙ୍କ ମାଲ ଯୋଉ ଦେବେ ଆମ ରଡ୍ ସିମେଣ୍ଟ କି? ସେଇ ବାବଦରେ ଟିକେ ଆମକୁ ରିହାତି ତ ଦେବେ ଦେବେ। ତ ଆମର କିଛି ବାକି ଆପଣ ରଖିପାରିବେ କି? ମୁଁ ଆଉ
ଓ ବାକି ଦେଖ। ହଁ ହଁ ସେ ସେ ଯୋଉ ଯୋ ଯୋଉଠୁ ଯୋଉଠି ତୋମେ ଗୋଟେ ଧ ଚଉଡା କାମ ତୋମ ଯୋଉ ଏ ପ-କାମ ଟା ଏ ଛେକେ ଛେକରେ କରିବ। ତାପରେ ଆମେ ଯେ ଆମେ ଯଦି ଏଇନା କୋଡ଼ିଏ ଲକ୍ଷରୁ ଆମେ ଯଦି ବାର ଚଉଦ ଲକ୍ଷ ଟଙ୍କାର ଜିନିଷ ବିକିବୁ ଆମେ ବି ମଧ୍ୟ ଲାଭ ପାଇବୁ ତା ଦେହରୁ। ତେଣୁ ତୋମେ ଯଦି ପ୍ରପର ମାସେ ଦି ମାସେ ବାକି ରଖିବେ ଆମେ ସମ୍ଭାଳି ପାରିବୁ। ବୁଝିଲ କି। ତେଣୁ ଆମେ ଏଇନା ତୋମେ ସି ସିମେଣ୍ଟେ, ରଡୁ, ବ-ବଜୁରୀ ତୋମର ବହୁତୁ ଦରକାର ହବ। ତେଣୁ ଆମେ କରେଇଦବୁ ଶସ୍ତାରେ। ବୁଝିଲ କି, ତୋମକୁ ଗୋଟେ ବସ୍ତା ପିଛା ତୋମେ ଯୋ କୋଡ଼ିଏ ଟଙ୍କା ପାଇଯିବ। ତୋମେ ବହୁତୁ ରିହାତିକ ପାଇଯିବ। ହେଲା କି, ହଁ, ହଁ, ହଁ, ମୁଁ ଚା-ହଁ ମୁଁ ସେଇ ଦୁଇଶହ ଲ, ଦୁଇଶହ ଲବେରେ ତିନିଶହ ଭିତରେ କରେଇଦେବି। ଆଉ ତୋମ ରଡ୍ କୁ ରଡ୍ କୁଇଣ୍ଟାଲ ଏଇନା କେତେ ଚାଲିଚି?
ରଡ଼୍ କୁଇଣ୍ଟାଲ ଆମର ଏଇନା ଚାଲିଚି ଆଠ ହଜାର ଟଙ୍କା।
ଆଠ ହଜାରେ?
ଆଜ୍ଞା।
ଆଚ୍ଛା। ଆଠ ହଜାର ଯଦି ଆମର ସେ ସେଇ ଚା-ଆମର ତ ଏକା ସାତ ହଜାରେ ସାତଶହ ଛଅଶହ ଚାଲିଚି। ତଥାପି ମୁଁ ସାତ ହଜାର ଚାରିଶହ ରେ କରେଇଦେବି। ହେଲା କିି, ଆଉ ରଡ୍ ତୋମର କେତ କେକି କେତେ ଏମ୍ ଏମ୍ ରଡ୍ ଦରକାର?
ଆମର ଦରକାର ବାର ଏମ୍ ଏମ୍ ଆଉ ଆମର କଣ୍ଟ୍ରାକ୍ଟ କାମ ବୁଝିଲେ କି।
କଂକ୍ରିଟ ହବ।
ନାଇଁ ନାଇଁ କଣ୍ଟାଟ କାମ ଆମର। ବା- କଂକ୍ରିଟ ନୁହେ ଆମ ଯୋଉ ସାଇଡରେ ଯୋଉ ଯିବନି କି ବୁ
ୱାଲ୍ କୁ ୱାଲ୍ ଦେ
ୱାଲ୍ ବିମ୍ ଯୋଉ ପୋଲ ପାଖରେ ଆମର ଦି ତିନୋଟି ପୋଲ ତିଆରି ହବ। ତ ସେଇଠି ଆମର ଦରକାର ବାର ଏମ ଏମ୍ ଆଉ ଆମର ଯୋଉ ନର୍ମାଲି ଯେତେବେଳେ ଯିବ ଆମର ସାଧାରଣତଃ ସାଇଡ୍ ରେ ତ ସେଥିରେ ଛଅ ଏମ୍ ଏମ୍ ଦେଲେ ଆମର ହେଇଯିବ ବୁଝିଲେ କି।
ଆଚ୍ଛା।
ଛଅମ ଏମ୍ ରଡ ଆଉ ସେଥିରୁ କେ ଆମର ତିରିଶ କୁଇଣ୍ଟଲ ହେଲେ ହେଇଯିବ ଆଉ ବାର ଏମ ଏମ ର ଦଶ କୁଇଣ୍ଟାଲ ହେଲେ ହେଇଯିବ ଟୋଟାଲ ଚାଳିଶ କୁଇଣ୍ଟାଲ ରଡ ଦରକାର ଆବଶ୍ୟକତା ପଡିବ।
ନାଇଁ ବାର ରଡ ଟା ଟିକେ ଅଧିକା ପଡିବ ଆଠ ହଜାର ପାଞ୍ଚଶହ ବଳିଆ ପଡିବ କିନ୍ତୁ ଛଅ ବଡ ମୁଁ ସାତ ହଜାର ଚାରିଷହରେ କରେଇ ଦେବି। ସାତ ହଜାର ଚାରିଶହ ରେ କରେଇଦେବି। ଆଉ କେତେ କଣ ଦରକାର ଯଦି ତମେ ଏ ଯୋଉ ଆଜି ତ ହେଲା ମଙ୍ଗଳବାର।
ଆଜ୍ଞା।
କାଲି ତାଙ୍କ ବାହାଘର ପହର ଦିନ ଆଡକୁ ଫାଙ୍କା ହେଲେ ତ ରବିବାର ଦିନ ଆସ। ଛକକୁ ବୁଝିଲ ରବିବାର ଦିନ ଛକକୁ ଆସିଲେ ମୁଁ ଦୋକାନରେ ବସି କଥା ହବ କେତେ କଣ ଦରକାର ଆଉ କେତେ ଆଡ କେତେ ଆଗୁଆ ପଇସା ଦେବେ? ତା ସହିତ ଆଉ କେତେ ପ ଫୁଲ ପଇସା ଦେଲା ପରେ ଆଉ କେତେ ବାକି ରଖିବେ ସେଟା କଥା ହେଇଯିବା। କଥା ହେଲା ପରେ ଦେଖିବା ହେଟା କେତେ ଆଉ ଆଉ ମୋର ନିଜର ଗାଡି ଅଛି। ହେଲାକି ମୋର ଦୁଇଟି ଗୋଟେ ଚାରି ଶହ ସାତ। ତ ଦିଟା ଟଟା ଆ ଅଛି ମୁଁ ସେଇଥିରେ ପକେଇଦେବି ଆଉ।
ହଁ ହଁ ସେଇଥିରେ ଆପଣ ମାଲ୍ ପଠାଇଦେବେ ଆମେ ଯାଇକି କାଲି ପରଦିନ କାଲି ତ ବି ଆମର ବି ଗୋଟେ ବାହାଘର ଅଛି ବୁଝିଲେ କି? ଆମ ପିଶିପୁଅଙ୍କର ତ ତେଣୁ ଆମେ ପହରଦିନ ଆମେ ଦେଖାହବା ଆପଣଙ୍କ ଦୋକାନରେ। ବୁଝିଲେ କି ମୁଁ ଠିକ ସନ୍ଧ୍ୟା ବେଳକୁ ଯାଇ ସାତଟା ବେଳକୁ ଯାଇ ପହଞ୍ଚିଯିବି ଏବଂ ଆପଣ ସେ ବାବଦରେ ଯୋଉ ଆମର ଯେତିକି ଜିନିଷ ଅଛି
ଆଚ୍ଛା ବାଲି ବାଲି ଆଚ୍ଛା ବାଲି କୋଠି ବୁଝୁଛ?
ବାଲି ଆଜ୍ଞା ଆମର ଗୋଟେ ମୋ ସାଙ୍ଗ ଅଛି ତାର ଗୋଟେ ଗୋଟେ ଘାଟିରେ ଧରିଛି ଆଙ୍କର
କେତେ ଆଚ୍ଛା ଆମର ମୋର ଭିଣେଇ ଅଛନ୍ତି ଏଠି ସାର ସିଏ ତାଙ୍କର ବାଲି ଘାଟ ଧରିଛନ୍ତି ବୁଝିଲ କି ଆ ସେ କହୁନା କେ କେତେ କେତେ ଟ୍ରିପ କେତେ ଟ୍ରାକ୍ଟର
ନାଇ ଟ୍ରାକ୍ଟର ଟିପ ଆମର ସିଏ ଦଉଛନ୍ତି ମା ମାର୍କେଟରେ ଚାଲିଛି ଆମର ପନ୍ଦରଶହ ଟଙ୍କା ନା ବୁଝିଲେ କି? ତ ଆମର ଟ୍ରାକ୍ଟର ଟିପ ଆମର ଆସିବ ହାଇୱରେ ଆସିବ ଆମର ଟ୍ରାକ୍ଟର ପଚାରିଲେ ତ ପନ୍ଦରଶହ ଚାଳିଶ ସିଏ କହିଲା ଆମକୁ ଆମକୁ ଦବ ବାରଶହ ପଚାଶରେ ବୁଝିଲେ କି?
ଖାଇବା ଟ୍ରିପ ଟି କେତେ ରହୁଛି?
ଖାଇବା ଟ୍ରିପ ମାର୍କେଟ ରେଟ ଦଶ ହଜାର ସିଏ ଆମକୁ ଦବା ଆଠ ହଜାର ପାଞ୍ଚଶହରେ।
ଖାଇବା ଟ୍ରିପ ବି ଦଶ ହଜାର?
ଆଜ୍ଞା ହୁଁ।
ନାଇଁ ନା ମୁଁ ଆଠ ହଜାର କରିଦେବି।
ତା ହାଇବାରେ କେତେ ପାଞ୍ଚରୁ ଛଅ ଟ୍ରାକ୍ଟର ଆସିବ ଆଉ କେତେ?
ନାଇଁ ନାଇଁ ଆମର ଯୋଉଟା ବାଲିଟା ବାହାରୁଛି ସିଧା ନଈରୁ ବାହାରୁଛି ପାଣି ବାହାରୁଥିବ ଆସିବ। ହଁ ତ ସେଇ ପଇସା କାମ ସେଇ ପଇସା ଖର୍ଚ୍ଚ କରିବ ସଲିଟ ଜିନିଷ କାଇଁ ନ ଆଣିବ?
ହୁଁ ନାଇଁ ନାଇଁ ତାର ବି ସେ ଭଲ ଜିନିଷ ତ ଆପଣ ଯୋଉ କହିଲେ ମୁଁ ଟିକେ ଯିବି ସେ ଗାହାଟି ଆପଣ ଯେଉଁ କହୁଛନ୍ତି ଆପଣଙ୍କ ଭେନେଇ ଯେଉଁ ଉ ଧରିଛନ୍ତି ତା ବିଷୟରେ ଟିକେ ଭଲସେ ବୁଝିବି ଲୋକମାନଙ୍କଠୁ ସେ ବାଲି କ୍ୱାଲିଟି ଟିକେ ଦେଖିବି। ଏବଂ ଏଇଟାରେ ଦେଖିକି ତ ମୁଁ
ହଉ ଏଇ ଯୋଉ ଏଇ ଯୋଉ ଫୋନଟିର ଲକ୍ ଟି କଣ?
ଏ ଫୋନଟିର ଲକ୍ ବୁଝିଲେ ହେଲା ନାଇଁ ଟୁ ଟୁ ଜିରୋ ଜିରୋ ଟୁ। ଟୁ ଜିରୋ ଜିରୋ ଟୁ ନାଇଁ ନାଇଁ ଟୁ ଶୁଣନ୍ତୁ ଟୁ ଜିରୋ ହାଲୋ ଟୁ ଜ୍ ଟୁ ଜରୋ ଜିରୋ ଟୁ ବୁଝିଲେକି ତାପରେ ହେଲା ଟୁ ଜିରୋ ଜିରୋ ଜିରୋ।
ଆଛା ହଁ। ଆଉ ଗୋଟେ କାମ କର ଆଜ୍ ତ ହେଲା ଏଇ ଯୋଉ ବଙ୍ଗଳବାରେ ହେଇଗଲା ତମେ ଯୋଉ ରବିବାର ଦିନ ଆସ ସନ୍ଧ୍ୟାବେଳେ ଛକକୁ ହେଲା। ସେଇଠି ସେ ତମେ ରଡ ଚିପସି ତ ନବ ମଜୁରୀ କମ୍ପ ଏ ଆମ ଯୋଉ ନିଶ୍ଚିତ ଭାବରେ ଆଉ ବାଲି କଥା ଦେଖିବ ଆଉ। ନବ କି ନହେଲେ ତମ ସାଙ୍ଗ କତୁରୁ ଯୋଉଠୁ ବୁଛଚ ଆଣିବ ଆଉ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ସେଡୁ ଗୋଟେ ମୋର ଗୋଟେ ଆଉ ଗୋଟେ ଆପଣଠୁ କଥା ବୁଝିବାର ଥିଲା ବୁଝିଲେ କି।
କଣ କଣଟା?
ଆ ମୁଁ କୋହୁଥୁଲି ଆପଣଙ୍କ ଅଞ୍ଚଳ ସେ ଏରିଆରେ ଆଉ କାହାର ଛେଳି ଅଛି କି ବୁଝିଲେ କି ଆମର ଦରକାର ଆମ ଯୋଉ ବାହାଘର ପାଇଁ। ପାଇଁ ଆମର ଭୋଜିଟି ଆୟୋଜନ ହୋଉଚି ଶୁ
ସେସ୍ ସେ ସବୁ ମୁଁ ମୁଁ ବୁ ସେ ସବୁ ମୁଁ ମୁଁ ବୁଝିବିନି।
ନାଇ ଶୁଣନ୍ତୁ ସ୍
ନା ସେ ଯିବ ହତ୍ୟା କାମ ମୁଁ ବୁଝିବିନି ତମେ ଗୋଟେ କାମ କର ଶୁଣ ତମେ ଯୋଉ ଶନିବାର ଦିନ ତମେ ଶନିବାର ଦିନ ସନ୍ଧ୍ୟା ବେଳକୁ ମତେ ଫୋନ କରିବ ହେଲା କି। ଅନିବାର ତ ସନ୍ଧ୍ୟାବେଳେ ଫୋନ କଲେ ମୁଁ ରବିବାର ଦିନ କହିବି କେତେବେଳକୁ ଆସିବ ତମେ ପଳିଆସିବ ତାନ ଛ ତ ଦେଖିଚ ସେଇ ଯୋଉ ଆମର ଯୋଉ ଏବେ ଯୋଉ ବରଗଛ ଯୋଉ ସଜୁ ଭାଇ ଦୋକାନ କରରେ। ଆମ ଦୋକାନଟି ଏଇଠିକି ପଳି ଆସିଲା ପରେ ମତେ ଫୋନ କରିବ ଯାଇକିନା କଥା ହବା କାରଣ ଦୋକାନରେ ମୁଁ ରହୁନି ନା।
ହୁଁ ହଁ ଆପଣଙ୍କ ପିଲା ଆପଣଙ୍କ ପିଲା ଥିବେ ମୁଁ ଯାଇଁକି କହିବି ଆପ ଆପଣଙ୍କ ନାଁ କହିବି କି ଏ ବାବୁ ଆମକୁ ପଠେଇଥିଲେ ଅମକ ବାବୁ ଧମକ ବାବୁ ବୁଝିଲେ କି। ଆଜ୍ଞା ମୁଁ ରଖିବି ଆଜ୍ଞା।
ହଁ ମ ଆମ ହଁ ମୁଁ ଜାଣିଚି ସିଏ ଯୋଉ ଶୁଣ ହୋଉ ହେଲା ତମେ ରବିବାର ଦିନ ଆସ୍ ତ କଥାବାର୍ତ୍ତା ଆଉ ହେଲା କି।
ହଁ ହଁ ନିଶ୍ଚିନ୍ତ। ଆଉ ମୁଁ ଆଉ ଯିବି ଆଉ ଫାଙ୍କା ବାହାର କରିକି ଆଉ ହୋଉ ମୁଁ ରଖୁଚି ଆ।
ହୋଉ ହୋଉ।
ହୁ।